ହ୍ୟାଲୋ।
ହଁ।
କଣ କରୁଛ କି?
ଏଇ ବସିଚି ଆଉ କଣ କରିବି। ତମେ କଣ କରୁଛ।
ଏଇ ଟିକେ ଇଭିନିଂ ୱାର୍କ କରୁଥିଲି ଆଉ ମର୍ଣିଂ ୱାର୍କ ସରିଥିଲା ସକାଳେ କରିଥିଲି ଇଭିନିଂ ୱାର୍କ ଟିକେ କରୁଛି ଆଉ।
ହଁ କାମ ଚାଲିଚି?
କାମ ନାହିଁ ମ ଏ
ହଁ ଘରେ ରହିଲେ ତ ସେଇଆ ଆଉ। ଓ ତମ କାମ ଚାଲୁଥିବା ଆଉ। ତ ବ୍ରେକ ନାଇଁ ତମର।
ହଁ। କଣ କରିବା ନାଇଁ ମୁଁ ଟିକେ କଣ କଲିି ଫ୍ରି ଟିକେ ହେବା ପାଇଁ ଏ ରୋଡ ଉପରେ ଆସିକି ଟିକେ ଚାଲୁଛି। ଏଇ ଘର ଆଗରେ। ଟିକେ ରୋଡ ଉପରେ ଚାଲିଲେ ଟିକେ ଭଲ ଭଲ ଲାଗିବ ଭଲ ଲାଗିବ ଖାଇ ପିଇକି ଶୋଇବା ଆଉ। ଆଉ କଣ କରୁଛ ବସିକି ତମେ?
ଏଇ ଅଛି ଆଉ କଣ କରିବି ଘରେ ଏଇ ରୁଟି ଫୁଟି କରି ଟିକେ ଆସିଲୁ ଅଛି ଆଉ।
ଖିଆ ପିଆ?
ଖିଆ ପିଆ ହେଇଛି ଏବେ ଖିଆ ପିଆ କଣ ଏଇ ରୁଟି ଫୁଟି ଖାଇବୁ ଆଉ। ରୁଟି ଚା। ତରକାରୀ ଏଇ ସବୁ ଆଉ ପିଠା ବି ଖିଆ ଖାଇବାକୁ ପଡିବ।
ହଁ ହଁ କୋଉ ପିଠା ହେଇଛି ଆଜି?
ଚକୁଳି ପିଠା। ତମର ତମର ପିଠା ହେଇଛି କି?
ମୁଁ ଜାଣିନି ଆମର କଣ ହେଇଛି ମୁଁ କେମିତି ଜାଣିବି ମୁଁ ତ ଏପର୍ଯ୍ୟନ୍ତ ରୋଷେଇ ଘରକୁ ଯାଇନି। ମୁଁ ତ ଘର ଭିତରକୁ ପଶିନି ଏପର୍ଯ୍ୟନ୍ତ ବା ବାହାରେ ବୁଲୁଛି। ଘରକୁ ଗଲେ ଜଣାପଡିବ କଣ ଖାଇବୁ କଣ ନାଇଁ ଆଉ?
ବାହାରେ ଅଛ ନା! ଆଉ ମାର୍କେଟରେ କଣ ଜଳଖିଆ ପ ପତ୍ର ଖାଇକି ଆଇଲ ନା କଣ?
ହଁ ଯାଇଥିଲି ଯୋଉ ମିଟିଂରେ, ଆଁ। ଇୟେ। ଇଏ କରିକି ଆସିଲି, ଖାଇବା ଇଏ କରିକି ଆସିଲି।
କଣ ଖାଇବାକୁ ଦେଲେ କି?
ଯଉ ମିଟିଂ ଯାଇଥିଲି, ସେ ମିଟିଂରେ ଆକ୍ଚୁଆଲି ସେ ଚାହା ଦେଲେ, ତାପରେ ସେ ଗୋଟେ ଦେଇ ଥିଲେ ପିଠା ଗୋଟେ ଦେଇଥିଲେ। ବିସ୍କୁଟ୍ ଦେଇଥିଲେ, ମିକ୍ସଚର୍ ଦେଇଥିଲେ। ହଁ।
କଣ ଏଇ ସବୁ ଖାଇବାକୁ ଦେଇଥିଲେ ବରା, ପିଆଜି ଏମିତି କିଛି ନାହିଁ?
ନାଇଁ ବରା ପିଆଜି କିଛି ନାହିଁ। ବିସ୍କୁଟ, ମିକ୍ସର ଏଗୁରା ସବୁ ଦେଇଥିଲେ ସେଇଆକୁ ଖାଇଲି ଆଁ।
ହୁଁ।
ଆଉ ଚା ପିଇଲିି। ସେଠୁ ମିଟିଂ ବହୁତ ଜାଣିନି, ଗଲେ ଜଣା ପଡ଼ିବ କଣ ଖିଆ ହେବ କଣନାହିଁ ଆଉ। କିଛି ଏପର୍ଯ୍ୟନ୍ତ କନଫର୍ମ ନାହିଁ କଣ ଖିଆ ହେବ କଣ ନାହିଁ ମୁଁ ତ ଘର ଭିତରକୁ ପଶିନି ଘରେ କଣ ହେଇଚି କଣ କଣ ନାଇଁ କିଏ ଜାଣିଚି?
ଘରେ ସମସ୍ତଙ୍କ ଦେହ ପା ଭଲ ନା?
ହଁ ଭଲ ଅଛି ଏକଦମ୍ ରେଡ଼ି।
ଓହୋ ତମେ ଅଫିସ୍ କେବେ ଆସିବ?
ମୁଁ ଯିବି ମଣ୍ଡେ ଦିନ ସୋମବାର ଦିନ ଯାଇଁକି ପହଞ୍ଚିବି ଆଉ ସୋମବାର ଦିନ ମୁଁ ଯିବି ଯାଇଁକି ପହଞ୍ଚିବି ସୋମବାର ଦିନ ଆଉ ଯାହାହେଲେ ଆଉ।
ଆଉ ସୋମବାରେ ଆସ ଦେଖା ହବ ଆଉ ଆସିଲେ ଏଁ ତମ ପାଇଁ ପିଠା ପିଠି ନେଇକି ଯିବି ଖାଇବ ଆଉ।
କୋଉ ପିଠା ହେଇଚି?
ଚକୁଳି ପିଠା ନେମି ଆଉ କଦଳୀ ଦିଟା ନେମି ମିଠା ଦିଟା ନେମି ଆଉ କହିବ ଯଦି ତରକାରୀ ପତ୍ର ଟିକେ ନେମି, ଯଦି ଦରକାର ପଡେ ବାଟରୁ ପୋଡ ନେଇଯିବି ଆଉ, ଅଧ କିଲ ଆଉ
ଏତେ ଜିନିଷ କିଏ ଖାଇବ, ଆଉ କଣ ଘରୋଇ କଣ ପିଠା ହେଇଛି, ଘରୋଇ ପିଠା କିଛି ଗୋଟେ ହେଇଛି ସେଟା କଣ ଖାଇବୁ
ଘରେ ପଟା ପୋଡ଼ପିଠା ନେବି? ପୋଡ ପିଠା ସାଙ୍ଗରେ ତ ଦିଟା କାକରା ନେଇଯିବି।
ଓକେ।
ଆ ଆଉ କଣ ଆଉ କଣ ନେବି କହୁନ? ଆ ଯେ ତରକାରୀ ଫରକାରୀ, କଣ ଖାଇବା କହୁନ ଆଶା କରୁଛ। ନହେଲେ ଦେଇଦେବି ହୁଁ। ଆଉ କଣ କୁହ, ଆଉ କଣ ଖାଇବ କୁହ, ମୁ ସେଥି
ଆଉ ଗୋଟେ କଣ ଭଲ ଜିନିଷ, ତଥାପି ମାନେଙ୍କର ଧରି ନିଅ ଗୋଟେ ମନେକର କାକରା ଟାଇପ ର କିଛି ଗୋଟେ। ନାଇଁ କାକରାଟ ବିନା ତେଲ ମସଲାରେ, କମ ଜିନିଷ ହେଇପାରୁଥିବା ଜିନିଷ ଯାହା ହେଇଥିବ।
ହୁଁ ତମର ତ, ଏମିତିରେ ଦେହ ଭଲ ରହୁନି ନା।
ହୁଁ ହଁ ବିନା ତେଲ ମସଲାରେ କଣ ହେଇପାରୁଥିବ।
ମୁଁ ତମ ସେପଟ ଏରିଆକୁୁ, ଆଜି ଯାଇଥିଲି ମତେ ଦେଖ ଦେଖା କରିବାର ଥିଲା, ତମେ ଦେଖା କଲନି।
ଆରେ ହଁ ବା, ଯେଉଁ କାମରେ ରହିଲି ସେଥିପାଇଁ ଆଉ ଦେଖା କରିବାକୁ କଣ ମ ତ ଫୁର୍ସଦ ଆଜି ନଥିଲା କିଏ ମ ମୁଁ ବା ମିଟିଙ୍ଗ ଫିଟିଙ୍ଗ ହେଇ ହେଇ
ଭାବିଥିଲି ଆଜି କଣ ଟିକେ ଖାଇବା ପିଇବାକୁ ଦବ। ହଁ ଗେତେ ପାଖାପାଖି ଯାଇଛି। ଆଉ ଟିକେ ବୁଲି ନେଇଯାଇଛନ୍ତି ତ ପାଖରେ କଣ ଭଲ ମନ୍ଦ ଜିନିଷ ଜିଲ୍ଲା ତମର ହୁଁଉ ଆଉ ମୁଁ ଜାଣିଛି କଣ ତମେ କାମରେ ପଳେଇଛ ବୋଲି। ମୁଁ ଫୋନ କଲି ତମେ ତମର କହିଲା ମୁଁ ହେଇଗନା ଯାଇପାରିବିନି କ ମଣି ବ୍ୟସ୍ତ ଅଛନ୍ତି ଆଉ
ସାଢ଼େ ସାତଟା ବେଳକୁ ବା ଫ୍ରି ହେଲି ସାଢ଼େ ସାତଟା ବେଳକୁ ମିଟିଂ ସ‌ଇଲା। ହୁଁ
ମାଇସ୍ ମଣିଙ୍ଗ ରୁ ଏପର୍ଯ୍ୟନ୍ତ କଣ କରୁଥିଲ କହିଲ?
କଣ କରିବି କିଛି ନାଇ। ମାନେ ଘରୁ ଉଠିଲା ଖୁଣୁ ରାତି ସାଢ଼େ ସାତଟା ଆଠଟା ମୋତେ ଏବେ ପର୍ଯ୍ୟନ୍ତ ବି ମୁଁ ପୁରା କମ୍ପ୍ଲିଟଲି
ପୁରା ବିଯି।
ମିଟିଙ୍ଗି ଫୋନ କଲ ମିଟିଂ କାମ ଚାଲିଛି ସରିଲେ ସିନା କଣ କରିବ। ତାପରେ ଆସିଲେ ମାର୍କେଟ ଯାଅ ଏଇ ଜିନିଷ ଆଣ ସେ ଜିନିଷ ଆଣ
ହଁ ଜିନିଷ ପତ୍ର ତ ଘର ପାଇଁ ନିହାତି ଆଣିବାକୁ ପଡିବ ସେଇଟା ତ ତମର ପ୍ରଥମ ତମ କାମ ସେଇଟା ତମେ ଆଣିବାକୁ ପଡିବ ଘର ଲୋକ କଣ କଥା ମାନିବାକୁ ପଡିବ ନହେଲେ ତମ ଚାକିରୀ ରହିବନି ସେଇଟା ତମର ପରମାନେଣ୍ଟ ଚାକିରରି ନା।
କରିବ ଅପସନ୍ କିଛି ନାହିଁ ଆଉ ବାଧ୍ୟ କରିବାକୁ
ହୁଁ କରିବାକୁ ପଡିବୁ ତ ମୁଁ ବୁଝିପାରୁଛି ତମ ଅସୁବିଧା ଟା କଣ ନହେଲେ ହବ କ? ଆଉ ତମେ ତାହେଲେ ଏତେ ସବୁ ଖାଦ୍ୟ ଖାଇଚ। ମୁଁ ଏଠି ଅପେକ୍ଷା କରିଛି ତମେ ମ କଣ ମତେ କହିବ କୋଉଦିନ ମୁଁ ଯି ଭଲ ମନ୍ଦ ଖାଇଆକୁ ଦବ। ଆରେ ଯୋଉ ଚିକେନ ଖାଇଥିଲେ ବିରିୟାନୀ ମତେ ଭଲ ଲାଗିଲାନି।
ସୋମବାର ଦିନ ମୁଁ ଗଲେ ମଙ୍ଗଳ ବାର ସୋମ ବାର ନ।
ଆରେ ହଁ ମୁଁ ଗୋଟେ କଣ କହୁଥିଲି କହିଲ ଗୋଟେ ଉଁ ଗୋଟେ ଭଲ ନିଉଜ ଦବାର ଅଛି। ଗୋଟେ ବୁଧବାର କି ଶୁ ଶୁକ୍ରବାର ଦେଖି ଗୋଟେ ଭଲ ନନଭେଜ ଜିନିଷ କରୁନା। ମୁଁ ଯିବି ଖାଇବି।
ହଁ ମୁଁ ତ ଯାହା ରୋଷେଇ କରେ।
ତମେ ରୋଷେଇ କରିବା ଦରକାର ନାହିଁ ତମେ ଯଦି ରୋଷେଇ କରିବ ମୁଁ କହିଥାନ୍ତି କି। ରୋଷେଇ କରିବାକୁ ଏ ପି ର ନ ଫି। ଚି କରିବାକୁ ତମେ ଯଦି ରୋଷେଇ କରିବାକୁ କହିଥାନ୍ତ ତ ତମେ ଫିଷ୍ଟି କ୍ୟାନସଲ କରି ଦେଇଥାନ୍ତ ନା।
ହ ଏ ଯୋଉ ପିଲା ଭାତ ପୋଡି ଦଉଚି ସିଏ କଣ କରିବ।
ଯାହା କୁହ ବିଶ୍ଵାସ କର ପୋଡା ଭାତ ହେଲେ ବି ଟେଷ୍ଟ ଥିଲା। ହଁ ଯ-ଯେତିକି ଖାଇବା କଥା ମୁଁ ଭାବୁଛି ଆଜି ପର୍ଯ୍ୟନ୍ତ ସ ସେତିକି ତ ମୁଁ କେବେ ଖାଇନି। ସେଇଦିନ ଯେତିକି ଖାଇନି।
ମାନେ ପୋଡା ଭାତରେ ଯେତିକି ଯାହା ମିଳିଆ କଥା।
ଭିଟାମିନି ଅଛି ସତରେ ଯେତିକି ବି କରିଥିଲ ଭିଟାମିନ ଥିଲା। ସେ ପୋଡା ଭାତର ଭିଟାମିିନ ଟା ମୋ ଦେହରେ ପଶି ଯାଇଛି ସେଥିପାଇଁ ମୁଁ ଏନା ଉଁ ଯେତିକ କି ମାନେ ଟିକେ ପତଳା ଥିଲି ଏବେ ଟିକେ ମୋଟା ଲାଗୁଛି ମାନେ ନିଜେ ଫିଲ କରୁଛି। ମୋଟା ହେଇ ଯାଇଚି ବଧେ।
କେ ଥିଲା ଭିଟାମିନ କଳା ଭାତ ରା କଳା ହେଇଯାଇଥିଲା ତେଣୁ ଭିଟାମିନି କେ ଆଉ ହାଁ।
ହଁ ନା ଭାତ ଟା ଭଲ ଥିଲା ଆଳୁ ବି ଭଲ ସିଝେଇଥିଲ ଭଲ ସିଝି ଥିଲା ଭଲ ଥିଲା ଅଲମୋଷ୍ଟ ଠିକ ଠାକ ତମ ରୋଷେଇ ଏତେ ବି ଖରାପ ନି କିଏ କହିଲା ଖରାପ ତମେ ଯୋଉଠିକି ଯିବ ଯୋଉଠି ଯାହା ରୋଷେଇ କରିବ। ସବୁବେଳେ ଟେଷ୍ଟ ହିଁ ଲାଗିବ ପୋଡି ଯାଉ ଟେଷ୍ଟ ଲାଗିବ। ତମେ ଏତେ ଭଲ ଆଉ ତମ ଜିନିଷ। କେମିତି ବାରିପାରି ମୁଁ ପସ ସବୁବେଳେ ପସନ୍ଦ ହେଇ ଆ
ହେଲା ଲାଗୁଚି ସେୟା ଆଉ।
ତମ ତମ କଥା ତ ଏତେ ଭଲ। ଯେ ଆମ ଝିଅ ଶୁଣିକି କହିଲା। ଆଉ ସେ। ବହୁତ ଭଲ, ସେ ଅଙ୍କଲ ବହୁତ ଭଲ।
ଆରେ ସିଏ ଆଇସ୍ କ୍ରିମ୍ ଖାଇଲା ନାହିଁ।
ଆଇସ୍କ୍ରିମି ମୁଁ ଦେଇଥିଲି, କାଲି ଦେଇଥିଲି, ଆଜି ଆଉ ଦେଇପାରିଲିନି। ନ ଦବାର କାରଣ ହଉଛି କି! ତାଙ୍କର ସେ ପଳେଇବ ନା ଗାଡି ପଳେଇବ ନା ସେଥିପାଇଁ ତରବର ହେଇକି ଦେଇଦେଲି ଆଉ।
ହଁ।
କୁୁରକୁରି ଗୋଟେ ଖାଇ ଖାଇକି ଯାଇଛି ଆଉ।
ରେ।
ତା ବାପା ପହଞ୍ଚିକି ତାଙ୍କୁ ନେଇକି ଗଲେଣି ରୁମକୁ।
ସେ କେବେ ପୁଣି ନେକ୍ସଟ୍ ଟାଇମ ଆସିବ?
ଦି ବର୍ଷ ପରେ।
ଆହୁରି ଦିବର୍ଷ?
ହଁ ତବେ କଣ ଏଇଠି ପାଖରେ କୋଉଠି ହେଇଚି ଟିକେ ଦୂର ଜାଗା ନା?
ଆ ଦି ବର୍ଷ ଏତେ ଦିନ ପରେ ଆଇଲା ଆସି ସେ ଆଉ ଆଇସ୍ କ୍ରିମି
ସେ ନିଜେ ବି କହୁଚି, କଣ କହୁଚୁ କହିଲ ହମ ମାଉସିଲୋ, ମୁଁ ବହୁତ ବଡ ହେଇଯାଇଛି, ମୁଁ କେତେ ଚେଞ୍ଜେସସ ହେଇଯାଇଥିବି ସେତେବେଳକୁ ଆଉ ଉଁ ସେଇ କଥା କହୁଥିଲା। ହଁ ହବ ତ ଆଉ କଣ କରିବା ଅସୁବିଧା କଥା ମନ ଲଗେଇ ପାଠ ପଢ, ପାଠ ପଢିବା ନିହାତି ଦକ କରେନ
ନିହାତି। ନହେଲେ ହବନି ପାଠ ପଢିଲେ ସିନା ହଁ ବଡ ହେଲେ କଣ କରିବେ ନିଜେ ଆଇସ୍ କ୍ରିମ୍ କିଣିକି ଖାଇବ ଆଉ କଁ?
ନିଜେ ଆଇସ୍କ୍ରିମ କିଣି କିଣିକି ଖାଇବ କିନ୍ତୁ ଏବେ ଯୋଉ ଟେଷ୍ଟ ଟା ଲାଗୁଛି ଆଁ ଆମେ ସବୁ ଦଉଛୁ ସେତେବେଳେ ଏତେ ଟେଷ୍ଟ ଲାଗିବନି ଆଉ।
ଆଉ ଟିକେ ନୂଆ ନୂଆ ନୂଆ ନୂଆ ଟେଷ୍ଟ ଆସିଯାଇଥିବ ସେତେବେଳେ।
ମୁଁ ନିଜେ ଯେତେ ମାନେ ମୁଁ ନିଜେ କିଣିକି ଖାଇବି ଯୋଉ ଜିନିଷ ଟା ଭଲ ଲାଗିବ ନା ଆଉ ଜଣେ ଦେଲେ ମତେ ଭଲ ଲାଗେ।
ହଁ ସେତେବେଳକୁ ଭଲ ଭଲ ନୂଆ ନୂଆ ଆହୁରି କଣ କଣ ନୂଆ ନୂଆ ଆଇଟମ୍ ପଳେଇ ଆସଥିବ, ସେ ସେଇଟା ସେତେବେଳେ ଖାଇବ ଆଉ।
ଆଉ ପୁଣି କେବେ ପୋଡା ଭାତ କରିକି ଦବ କହିଲ।
ମୁଁ ଗଲେ ନେଷ୍ଟ ୱିକରେ ଦେଖିବା କରିଦବା ଆଉ କଣ ଆର ସପ୍ତାହରେ ଦେଖିକି କରିଦବା ଗୋଟେ ଆଉ କଣ। ଏଇଟା ଗୋଟେ କଥା।
ପୋଡା ଚିକେନ ତରକାରୀ କରିବୁ ତା ନାଁ ଦବା ଆମେ ପୋଡ। ପୋଡା ଚିକେନ ତୁର୍ତରେ।
ହଁ ସେୟା କରିବା ଆଉ। ନହେଲେ ହବନି। ଦେଖିବା କଣ ଗୋଟେ ପ୍ଲାନ କରିବା ଆଉ କଣ ନହେଲେ ହବନି ଆଉ।
ପ୍ଲାନ ସବୁବେଳେ ସେଟେଲ କରିକି ରଖିଆ କ ତା କାରଣ କେତେବେଳେ ବି ଦରକାର ଆସିପାରେ ପ୍ଲାନ ଗୁଡା ନା।
ଆଚ୍ଛା ହଉ ମୁଁ ଯାଉଛି ସେ ଗୋଟେ କାମ ଟିକେ ଅଛି ସାରିକି ପୁଣି ଦେଖିକି କଲ କରୁଛି।
ଓକେ ଓକେ ଠିକ ଅଛି ଓକେ ଫୋନ କରିବ ହୁଁ।
ହଁ ହଁ।